ହାଲୋ।
ସାର୍ ନମସ୍କାର ଶୁଭ ସନ୍ଧ୍ୟା।
ନମସ୍କାର ମ୍ୟାଡ଼ାମ୍ ଶୁଭ ସନ୍ଧ୍ୟା। ହେଇ କଣ କରୁଚନ୍ତି ମ୍ୟାଡାମ୍ କେମିତି ଅଛନ୍ତି?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ହିଁ ଅଛି ଆଉ କଣ କରୁଚନ୍ତି ଆପଣ?
କିଛି ନାହିଁ ଘରେ ଗାଈ ଆସେ ତ ଗାଈକୁ ଦେଖୁଚି ଆଉ।
ଆଚ୍ଛା ଘରେ ତାହେଲେ ଆପଣ ହଁ ଗୃହପାଳିତ ପଶୁ ଯେମିତି ଆମର ଗାଈ ଆଉ ଆଉ କଣ କଣ ସବୁ ଅ
ଗାଈ ଅଛ ଅଛନ୍ତି ଆମ ଘରେ ପାରା ଅଛନ୍ତି ଶୁରା ଶୁଆ ଅଛନ୍ତି କଇଁଚ ବି ଅଛି।
ଆରେ ବା କଣ କରିବା? କେତେ ଖଣ୍ଡ ଗାଈ ଅଛନ୍ତି ଆପଣଙ୍କ ପାଖରେ କେତେ ମାନେ କେତେ ଯୋଡି ଗାଈ ଅଛନ୍ତି?
ଯୋଡିି ଗାଈ ମାନେ କଣ ଆମେ ରଖିନୁ ମାନେ ଆମର ଘର ପାଖକୁ ସେମାନେ ପଳେଇ ଆଉଛନ୍ତି। ମାନେ ଖରା ଦିନ ହଉ ବର୍ଷା ଦିନ ହଉ ଖୋଲା ଡାଗି ନେ
ଆଚ୍ଛା।
ତଥାପି ତାଙ୍କର ଆସିକି ଗାଈ କୁକୁର ଆସିକି ଥାଆନ୍ତି ଆଉ।
ହୁଁ ହୁଁ।
ଆଉ କଣ ଖାଇଲେ କି ନାଇଁ ଆପଣ?
ହଁ ହଁ ମୋର ଖାଇବା ପିଇବା ସରି ଯାଇଚି ଆଜିର। ଆପଣଙ୍କର ଆମର ଆଜି ହେଇଥିଲା ଭାତ ଡାଲି ଆଉ ପନିର୍। ଆପଣଙ୍କର କଣ କେମିତି ଖାଇବା ପିଇବା?
ଆମର ତ ପଖାଳ।
ଏ ହେ ବଢିଆ କିନ୍ତୁ ଆପଣ ବର୍ଷା ପାଗରେ ପଖାଳ ଖାଉଚନ୍ତି?
ନିଦ ତ ନିଦ ତ ସେଇ ପ୍ରକାର ହଉଚି ଆଉ।
ଓହୋ ଆଉ।
ଆଉ ଘରେ ସବୁ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି ମ୍ୟାଡାମ ଆପଣଙ୍କ ଘରେ ସବୁ କେମିତି ଅଛନ୍ତି?
ଆମ ଘରେ କଣ ଯୋଉ ଯାତ୍ରା ଭଞ୍ଜନଗର ହେଇଥିଲା ଆପଣ ତ ଜାଣିଥିବେ। ସେ ବିଷୟରେ।
କେଉଁ ଯାତ୍ରା?
ଭଞ୍ଜନଗର ଯୋଉ ଯାତ୍ରା ହୁଏ ମା ବୁଢ଼ୀ ଠାକୁରାଣୀ ଦ୍ୱାରା।
ଆଚ୍ଛା କେମିତି କଣ ଥିଲା ଟିକେ ଆପଣଙ୍କର ଅନୁଭୂତି?
ଅନୁଭୂତି ତ ଦେଖନ୍ତୁ ଭନଗରରେ ଗୋଟେ ଯାତ୍ରା ହୁଏ। ସେଇ ଯାତ୍ରାରେ କଣ ତିନି ବର୍ଷକୁ ଥରେ ମା ଯାଆନ୍ତି ତାଙ୍କର। ଶାଶୁ ଘରୁ ମା ଘରକୁ। ତ ସେଇ ପ୍ରକାର ତିନି ବର୍ଷକୁ ଥରେ ମାନେ କହିଲେ ବହୁତ ଟାଇମ ଲାଗିଯାଏ ନା। ସେତେବେଳକୁ ଏବେ ଦେଖନ୍ତୁ ଆ ଆମର ମୋବାଇଲ ଚେଞ୍ଜ ହେଇଯାଉଛି ଆଉ ତିନି ବର୍ଷ ତ ବହୁତ ପରିବର୍ତ୍ତନ ହେଇଯାଉଛି ଜିନିଷ ଗୁଡାକ।
ନାଇଁ ସେଇଟା ତ ଠିକ୍ କଥା। କିନ୍ତୁ ଆପଣ ଯୋଉ କହିଲେ ସେ ଯାତ୍ରା ବିଷୟରେ ଟିକେ ମତେ କିଛି କହନ୍ତେ ଯଦି ମୁଁ ଟିକେ
ଯାତ୍ରା ଯାତ୍ରା ବିଷୟରେ ମାନେ କଣ ମୁଁ ବି ଏତେ ମାନେ ଠିକ୍ ସେ ମାନେ ପ୍ରପର ଇନ୍ଫରମେସନ୍ ମୋ ପାଖରେ ନାହିଁ ମାନେ ମୁଁ ଯାହା ଦେଖିଛି ଜଣିଛି।
ବୁଝିଲେ ନା କାଳିମାପୁରୁ ଆଗରେ ଯାଆନ୍ତି। ଛାତ୍ରୋ ପାଞ୍ଚ ଭଉଣୀ ପଛରେ ଯାଆନ୍ତି ଗ୍ରାମ ଦେବୀ ଘାଗ୍ର ଦେବୀ ନାରାୟଣୀ ବ୍ରାହ୍ମଣୀ ଦେବୀ ପାଞ୍ଚ ଭଉଣୀ ତାଙ୍କ ପଛରେ ଯାଆନ୍ତି।
ଆଚ୍ଛା ଟିକେ ପାଞ୍ଚ ଭଉଣୀ ନା ଟିକେ ଟିକେ କୁ କୁହନ୍ତୁ ଜାଣିବା ଟିକେ।
ଗ୍ରାମଦେବୀ ବ୍ୟାଘ୍ରଦେବୀ ତାପରେ ଆମର ବ୍ରାହ୍ମଣଦେବୀ ନାରାୟଣୀ ଆଉ କଣ ମୁଁ ବି ପ୍ରପର ଜାଣିପାରୁନି
ଆଚ୍ଛା କିନ୍ତୁ ଆପଣ ଏଥର ଯାତ୍ରା ଯାଇଥିଲେ ତାହେଲେ
କଣ କହିଲେ?
ଯାତ୍ରା ଯାଇଛନ୍ତି ଦେଖିଛନ୍ତି।
ଆଜ୍ଞା
ବଢିଆ ଆଉ କଣ କଣ ଯାତ୍ରା ସେଇଠି ହୁଏ ଭଞ୍ଜନଗର ପାଖରେ ଆପଣ ଆଉ କଣ କଣ ଜାଗା ସବୁ ବୁଲାବୁଲି କରିଛନ୍ତି?
ଭଞ୍ଜନଗର ପାଖରେ ଆମର ତପ୍ତପାଣି ହେଇଗଲା ଦିଗ ପଣ୍ଡି ଶୁଣିଛନ୍ତି କି ନାଇଁ ନା କେବେ ଆପଣ?
ନାଇଁ ନାଇଁ ମୁଁ ତ ସେପଟେ କେବେ ଯାଇନାହିଁ ଦେଖିବା କେବେ ସମୟ ସୁବିଧା ହେଲେ ଯିବା।
ଦିଗ ପଡି ତପ୍ତପାଣି ତାପରେ ଆମର ବୁଗୁଡା ପାଖରେ ଅଛି ବୃଦ୍ଧ ଖୋଲ। ଆଉ ଆସ୍କା ତ ରୁଷୁକୁଲିଆ ନଦୀ ଜାଣିଥିବେ।
ହୁଁ ତାହେଲେ ଆପଣଙ୍କୁ ବୁଲାବୁଲି ର ଭାରି ମାନେ ଆପଣଙ୍କୁ ଭଲ ଲାଗେ।
ବୁଲା ବୁଲି ମାନେ ଏମିତି ଭଲ ଏତେ ବି ଲାଗେନି ଲାଗେନି ଏମତି ଯଦି କହିଲେ ମା ଠାକୁରଙ୍କ ବିଷୟରେ କି କଣ ମାନେ ସେଗୁଡାକ ସବୁ ଶୁଣିକି ରୁହେ।
ମାନେ ଦେବୀ ମାନଙ୍କର ନା ଖାସ୍ କରିକି।
ହଉ ଆପଣଙ୍କ ମ ଉଁ ଆପଣଙ୍କୁ ଋତୁ କୋଉଟା ଭଲ ଲାଗେ କୋଉ ଋତୁ ଆପଣଙ୍କୁ ସବୁଠୁ ବେଶୀ
ମତେ ସବୁ ଋତୁ ଭଲ ଲାଗେ ଏମତି କହିବେନି କି କୋଉ ଋତୁ ମୋର ମାନେ ଏମତି ତ କଣ ଉପକାରିତା ଭଲ ଲାଗେ କି ଅପକାରିତା ସେମିତି ନୁହଁ ମତେ ସବୁ ଭଲ ଲାଗେ ଋତୁ।
ଗ୍ରୀଷ୍ମ ବର୍ଷା ସବୁଠୁ ବେଶୀ ଭଲ ଲାଗେ ମାନେ ଆମର ଶୀତ ଦିନ ଟା ନାଇଁ ବର୍ଷା ଦିନଟାକ ଭଲ ଲାଗେ ଆଉ।
ବର୍ଷା ଦିନ ଆପଣଙ୍କୁ ବେଶୀ ଭଲ ଲାଗେ କାହିଁକି?
ଅ ବର୍ଷା ଦିନ ଭଲ ଲାଗିବ କି କିଛି କାମ ହୁଏନି ଲୋକଙ୍କର ସେଇଟା ଖାଲି ଗୋଟେ ଅସୁବିଧା ସିନା ଆଉ ମାନେ ଆମର ଯୋଉ ଭିନ୍ନ ଦୈନନ୍ଦିନର ଯୋଉ ପ୍ରୋସେସ ଟା ସେଇଟା ଆମର ଠିକରେ ରୁହେନି ଆଉ ବର୍ଷା ଦିନେ ଯଦି
ଆଛା ମାନେ ଆପଣଙ୍କୁ କହିବାକୁ ଗଲେ ହୁଁ ମାନେ ଯେହେତୁ ବର୍ଷା ଦିନେ ଟିକେ ବେଶୀ ସମୟ ମିଳେ ଘରେ ରହିବାକୁ ସେଥିପାଇଁ ଆପଣଙ୍କୁ ଟିକେ ବେଶୀ ଭଲ ଲାଗେ ଆଉ।
ନାଇଁ ଘରରେ ଘରେ ରହିଆକୁ ତ ବିସ ଚାର ଲାଗେ ମାନେ ବାହାରକୁ ଗଲେ କିଛି କାମ ହେଇପାରନ୍ତା ବା କି କଣ ଲୁଗା ପତ୍ର ସୁୁଖାଇନ ବିି ବର୍ଷା ଭଲ ଲାଗେ ବର୍ଷା କାହାକୁ ନ ଭଲ ଲାଗେ। କିନ୍ତୁ ଆମର ଏବେ କଣ ହଉଛି ନା ଖରା ହେଲେ ବେଶୀ ପୁରା ଖରା ହେଇଯାଉଛି ବର୍ଷା ତାଲେ ପୁରା ବର୍ଷା ଶୀତ ବୋଲେ ପୁରା ଶୀତ
ନାଇଁ ଏବେ ତ ପରିବେଶ ଉପରେ ଆମର ସେମିତି ଉଁ ଯେତେ ପ୍ରଭାବ ପଡୁଚି। ସେଥିପାଇଁ ଧୀରେ ଧୀରେ ଦେଖିବାକୁ ଗଲେ ଉଁଉଁ ଋତୁଚକ୍ର ଟା ଆମର ଠିକ ରହୁନାହିଁ।
ଆଜ୍ଞା
ସେଥିପାଇଁ ଆମେ ଯୋଉ ଆମେ ନିଜ ପରିବେଶ କୁ ଆମେ ନିଜେ ଖରାପ କରୁଛେ। ମାନେ ଉଁଉ ଗଛ ଗୁଡିକ ଯୋଉ ଭଳିଆ ଆମେ କାଟୁଚେ ତାର ବହୁତ ପ୍ରଭାବ ପଡୁଛି ଆମର ପରିବେଶ ଉପରେ। ଆମର ଶିଳ୍ପର ଯେତିକି ଆମର ଅଭିବୃଦ୍ଧି ଘଟୁଚି ସେଥି ଯୋଗୁ ଆମର ପରିବେଶ ଉପରେ ବୋହୁତ ପ୍ରଭାବ ପଡୁଛି। ଗାଡି ମଟର ଆମର ଯୋଉ ଯାନବାହାନ ଚଳଉଚେ ପେଟ୍ରୋଲ ଆଉ ଡିଜେଲ ଚାଳିତ ଗାଡି ଯାନବାହନ ସେଥିପାଇଁ ବି ପରିବେଶ ଉପରେ ବୋହୁତ ପ୍ରଭାବ ପଡୁଚି। ସେଥିପାଇଁ ଆମ ଋତୁ ଚକ୍ର ଗୁଡିକ ଠିକ ରହୁନି। ତଥାପି ଆପଣଙ୍କ କଥା ହିସାବରେ ସବୁ ଋତୁ କୁ ସବୁ ଋତୁର ଉଁ କିଛି କିଛି ଥାଏ ଅନୁଭୂତି କିଛି ଭଲ ଥାଏ କିଛି ମନ୍ଦ ଥାଏ।
ଯୋଉ ବିଜୁଳି ହୁଏ ସେଇଟା ତ ବୋହୁତ ମାନେ ଭୟଙ୍କର କେତେ ଜାଗାରେ କେତେ କଣ ଇଏ ପୋଡି ହେଇଯାଏ ମେସିନ ହେରିକା ଯେହେତୁ ଟେକ୍ନୋଲୋଜି ଦୁନିଆ ହେଲାଣି। ମେସିନ ନଥିଲେ ତ ମଣିଷ ବି ନାହିଁ।
ସେ ଦେଖନ୍ତୁ ଆମେ ବର୍ତ୍ତମାନ ଯଦି ଖରା ଦିନର କଥା କହିବା ଖରା ଦିନେ କେତେ ଗରମ ହଉଚି। ବ ବୋହୁତ ଗରମ ହୋ ଏବେ ତ ପରିବେଶ ଯେମିତି ପରିସ୍ଥିତି ହେଲାଣି ଯେତେ ଖରା ହଉଚି ଯେତେ ଗରମ ହଉଚି ମାନେ ଲୋକଙ୍କ ପକ୍ଷେ ରହିବା ପାଇଁ ବର୍ତ୍ତମାନ ଉଁ ଅସମ୍ଭାଳ ପରିସ୍ଥିତି ହେଇଯାଉଚି। ଲୋକମାନେ ଭାରି କଷ୍ଟ ପାଉଚନ୍ତି। ଖରାରେ ଛାଟି ପିଟି ହଉଚନ୍ତି କିନ୍ତୁ ଅନ୍ୟ ଦୃଷ୍ଟିରେ ଦେଖିବାକୁ ଗଲେ ଯଦି ଖରା ଦିନ ଆମେ ଦେଖିବା ଖରା ଦିନର ଦିନଟି ବୋହୁତ ବଡ ସମୟ ଥାଏ ଦିନ ସମୟ ଟା ବୋହୁତ ବଡ ଥାଏ। ରାତି ଛୋଟ ଅପେକ୍ଷା ବୃତ ଥାଏ। ତେଣୁ କାମ କରିବା ପାଇଁ ବି ଆମକୁ ପ୍ରଚୁର ପରିମାଣରେ ସମୟ ମିଳେ। ତା ବାଦ୍। ତାପରେ ଯଦି ଆପଣ ବର୍ଷା ଦିନ କ ଏ ଯୋଉ ଖରା ଦିନ କଥା ଦେଖିବେ ଖରାଦିନେ ଆମକୁ ବୋହୁତ ପ୍ରକାର ଋତୁ ଜନିତ ଯୋଉ ଫଳ ଫଳ ଅଛି ଦେଖନ୍ତୁ ଆମ୍ବ, ଜାମୁକୋଳି, ଜାମୁ ରୋଳ। ହେରା ସବୁ ଖାଇବାକୁ ମିଳେ ତେଣୁ ଶ୍ ଯେ ଯଦିଓ ଖରା ଦୃଷ୍ଟିରୁ ସେ ଦିନଟି ଏତେ ଇଏ ମାନେ କଷ୍ଟଦାୟକ କିନ୍ତୁ ଯଦି ଖାଇବା ପିଇବା ଦୃଷ୍ଟିରୁ ଆମେ ଦେଖିବା କିମ୍ବା କାର୍ଯ୍ୟ ପାଇଁ ଯଦି ଆମକୁ ଅଧିକ ସମୟ ଦରକାର ତେଣୁ ନିହାତି ଖରା ଦିନ ଟା ସେଥିପାଇଁ ଟିକେ ଭଲ। ଆମ୍ବ ଗୋଟେ ଏମିତି ବ ଏମିତି ଫଳ ହଁ ଆମେ ବହୁତ ଆମ୍ବ ଖାଇଛୁ ଆପଣଙ୍କ ପଟେ ଆମ୍ବ ହେଇଛି ନା ନାଇଁ ଏଥର କ
ଏଥର କାହିଁ ଆମର ତ ଖାଇ ପାରିଲେନି ବର୍ଷା ସରିଗଲାଣି। ଲାଗିଲା ମତେ ମାନେ ବର୍ଷା ହେଇଗଲା ଖରା ସରିଗଲା।
ଆଚ୍ଛା ତାପରେ ଖରା ଦିନ ଗଲେ ତାପରେ ଶୀତଦିନ କଥା ମୁଁ ଯଦି କହିବି ଶୀତଦିନେ ରାତି ବଡ ଜଉ କୁହୁଡି ରହେ ଟିକେ ସକାଳୁ ସକାଳୁ ଯେତେବେଳେ ଆମେ ବାହାରିକି ବାହାରକୁ ଯାଏ ସକାଳୁ ଟିକେ ଚଲାବୁଲା କରିବା ତାର ଗୋଟେ ମଜା ଆନନ୍ଦ ଅଲଗା। ଶୀତଦିନେ ଦିନ ଛୋଟ ଥାଏ ଶୀତଦିନେ ଦେହରୁ ଝାଳ ଏତେ ବାହାରେନି। ଦେହ ଏତେ ଥକେନି। କି ଦେହରୁ ଜଳୀୟ ଅଂଶ ଏତେ କମେନି ତେଣୁ ଟିକେ ବୁଲାବୁଲି କରିବା ପାଇଁ ସେ ସମୟ ଟା ପ୍ରକୃଷ୍ଟ ସମୟ ବୁଲାବୁଲି ଫ୍ୟାମିଲି ସହିତ କି ନିଜର ବନ୍ଧୁ ବାନ୍ଧବଙ୍କ ସହିତ ବାହାରେ ଯାଇକି କୋଉଠି ବୁଲିବା ପାଇଁ ଭୋଜି ଭାତ କରିବା ପାଇଁ ସେ ଦିନଟି ବହୁତ ବଢିଆ ଲାଗେ।
ଆଜ୍ଞା
ଶୀତ ଦିନେ ଆମର ପନିପରିବା ବହୁତ ଶସ୍ତା ମିଳେ ତେଣୁ ବଜାରର ଦରଦାମ ବି ବହୁତ ନିୟନ୍ତ୍ରିତ ରହେ। ବହୁତ ପ୍ରକାର ପରିବା ମିଳେ ଶୀତ ଦିନେ ଖାଇବା ପାଇଁ ଶସ୍ତା ବି ରହେ।
ତାପରେ ଆମେ ଯଦି ବର୍ଷା ଦିନ କଥା ଦେଖିବା ବର୍ଷାରେ ପ୍ରକୃତି ଗୋଟେ ଅଲଗା ପ୍ରକାର ସୁନ୍ଦର ଦିଶେ ମାନେ ତାର ଯୋଉ ବର୍ଷା ହେଇ ସବୁ ପ୍ର ସବୁ ଚା ଚତୁର୍ଦିଗ ଯୋଉ ହରିତ ରଙ୍ଗରେ ସବୁ ପ୍ରକାର ଲାଗେ ପୁରା ଗୋଟେ ଯେମିତି ସବୁଜ ରଙ୍ଗର ଗୋଟେ ଓଢଣୀ ଆମର ପୃଥିବୀ ଘୋଡେଇ ହେଇପଡିଛି।
ସେ ଦେଖିବା ପାଇଁ ବହୁତ ସୁନ୍ଦର ଲାଗେ ବର୍ଷା ଦିନେ କିନ୍ତୁ ଆମେ କାର୍ଯ୍ୟ କରିବା ପାଇଁ ବେଶି ସମୟ ବାହାରକୁ ଯାଇପାରିବାନି। ବର୍ଷା ହେଲେ ବାହାରକୁ ବେଶୀ ବାହାର ଯୋଉ ଆମେ ଯାଇକି ଯୋଉ କାମ କରୁଥିଲେ ସେ କାମ କରିବା ପାଇଁ ଆମକୁ ବହୁତ ହଇରାଣ ହବାକୁ ପଡେ। ବସନ୍ତ ଋତୁଟି ଆମକୁ ଯଦି ବି ଅନୁଭବ ନ ହୁଏ କିନ୍ତୁ ବସନ୍ତ ଋତୁଟି ଯୋଉ ଗଛପତ୍ର ମାନେ ଅଛନ୍ତି ତାଙ୍କୁ ବଢିବା ପାଇଁ ବହୁତ ପ୍ରକୃଷ୍ଟ ସମୟ ବସନ୍ତ କାରଣ ପତ୍ର ଝଡା ଦିଏ ଗଛ ପୁରୁଣା ପୁଙ୍ଗତ ପୁରୁଣା ପତ୍ର ଝଡି ନୂତନ ପତ୍ର ହୁଏ ତେଣୁ ସବୁ ଋ ତୁ କୁ ଯେହେତୁ ଆମ ପାଖରେ ବାର ମାସ ଛଅ ଋତୁ ତେଣୁ ସବୁ ଋ ଋତୁକୁ ଆମେ ଉପଭୋଗ କରିବା ନିହାତି ଜରୁରୀ ସବୁ ପ୍ରକାର ଋତୁରେ ବହୁତ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପଡେ ବିଭିନ୍ନ ପ ପର୍ବପର୍ବାଣୀରେ ଅଲଗା ଅଲଗା ପ୍ରକାର ଖାଇବା ପିଇ ପିଇବା ପାଇଁ ପିଠାପଣା ଇଏ ଘରେ ସବୁ ମିଳେ ତେଣୁ ଏଇ ଭଳିଆ ସବୁ ଚାଲେ। ସବୁ ଋତୁର ମଜା ନେବା ବି ନିହାତି ଜରୁରୀ। ଆପଣଙ୍କର ଉଁ ଏ ଘରେ ଯେତ ତେବେଳେ ପର୍ବପର୍ବାଣିୀ ଏବେ ହେଇଛି କିଛି ଏବେ ଏଇଠି ତ ରଜ ପର୍ବ ଗଲା ଆଗକୁ ରଥଯାତ୍ରା ଆସୁଛି ଆପଣ କେମିତି କଣ ମାନେ ଘରେ ଏଥର ରଜରେ କଣ ପ ଠାପଣା ସବୁ ଆପଣଙ୍କର କରିଥିଲେ ଘରେ?
ହଁ ରଜରେ ତ ଦେଖନ୍ତୁ ପୋଡପିଠା ଇଡଲି
ତା ପରେ ମାଣ୍ଡିଆରେ ପିଠା, ମାଣ୍ଡିଆ ସୁପ୍ ଏଗୁଡାକ ହିଁ ଆମର ବେଶି ଧ୍ୟାନ ଦିଆଯାଇଥିଲା।
ମାନେ ଗୁଡ ଜାତୀୟ ଯେତିକି ସବୁ ଦ୍ରବ୍ୟରେ ଖାଦ୍ୟ ତିଆରି ହେଇଥିଲା।
ହୁଁ ଭଲ କଥା ଆପଣ କହିଲେ, ଚିନିର ବ୍ୟବହାର କମ୍ କରି ଗୁଡର ବ୍ୟବହାର କରିବା ଦରକାର। କାରଣ ଚିନି ଜାତୀୟ ବେଶୀ ଖାଇଲେ ରକ୍ତରେ ଶ୍ବେତ ଏ ଶର୍କରା ପରିମାଣ ବହୁତ ବୃଦ୍ଧି ପାଉଛି ଆଜିିକାଲି। ମଧୁମେହ ରୋଗ ପ୍ରାୟ ସମସ୍ତଙ୍କୁ ହେଲାଣି। ତେଣୁ ପିଠାପଣା ଇଏ ସେ ସବୁ ଜିନିଷ ଖାଇବା ପାଇଁ ନିହାତି ଜରୁରୀ।